ଅସ୍କାର୍ ଆଜ୍ଞା।
ଆଜ୍ଞା ନମ ନମସ୍କାର ଆଜ୍ଞା।
ଜଗନ୍ନାଥ୍ ଶୁଭରାତ୍ରୀ।
ଆଜ୍ଞା।
ଆପଣ
ଆଜ୍ଞା ଶୁଭ ରାତ୍ରି କଣ କାର୍ଯ୍ୟ କରୁଛନ୍ତି ଏବେ? ଆଜ୍ଞା ଏବେ
ଆପଣ ବୋଧେ ଏବେ ଖାଦ୍ୟ ଖାଇ ସାରି ଆସି ବସିଛନ୍ତି ଆଜ୍ଞା ଆଜ୍ଞା। ମୋର ଏଖ ଜରୁରୀ କାଳୀନ କାର୍ଯ୍ୟ ପଡିଯିବାରୁ
ସେ ଜାଣିଲି।
ଆଜ୍ଞା ଆଜ୍ଞା ମୁଁ ଟିକେ ଟିକେ ଜ୍ଞାନୀ ଆଉ ମୁଁ ଟିକେ ଜାଣିପାରେ ଆପଣ ଜାଣିଥିବେ ମୁଁ ଜ୍ୟୋତିଷ ଟାଇପ୍ର ଟିକେ। ତ ଆପଣ ଯାହା ବି ଆପଣଙ୍କ ଭାଗ୍ୟ ବିଷୟରେ ପଚାରିବେ ମୁଁ ସେଇ ସବୁ ଜିନ୍ଷ ବିଷୟରେ ଆପଣଙ୍କ ଅବଗତ କରେଇ ପାରିବି। ଆପଣ ଯାହାବି ପଚାରି ପାରିବେ?
ଆପଣ ଏଇ ଶବ୍ଦ କହିପାରିବେ କାଲି ଏପଟେ କାଲି
ବର୍ଷା ହବ କି ନାଇଁ?
ଆଜ୍ଞା ଆଜ୍ଞା ମୁଁ ମୋର ଦୂଷ୍ଟି କୋଣ ତ୍ରି ପୁରା ପ୍ରଖର ଦୃଷ୍ଟିକୋଣ ପକାଇ ଅନୁଭବ ଏହା କରିପାରୁଛି କି କାଲି ଭୀଷଣ ରୁ ଭୀଷଣ ତର ବର୍ଷା ହେଇପାରେ ତେଣୁ ଆ ଆପଣ ଘରୁକୁ ଘରୁ ବାହାରକୁ ବାହାରି ପାରିବେନି ଆଇଦର୍ ଓ ପ୍ରବଳ ଜୋର୍ରେ ବର୍ଷା କାଚିପାରେ ଆପଣଙ୍କ ଏରିଆରେ। କି ଅ ପ୍ରବଳ ଯୋର୍ କ ପ୍ରଚଣ୍ଡ ଭାବରେ ଖରା ମଧ୍ୟ ହେଇପାରେ। ତ ଆପଣ ଦେଖି ଚାହିଁ ଟିକେ ରାସ୍ତା ଆ ଘାଟରେ ଯାଉଥିବେ କା ଆ କାଲି ଆପଣଙ୍କ ପ୍ରତି ବୋହୁତ ବିପଦ ଅଛି ମୁଁ ଦେଖିପାରୁଚି ଏଉଠୁ ଦେଖିପାରୁଛି ଆପଙ୍କ ପ୍ରତି କାଲି ବୋହୁତ ବି ବିପଦ ଅଛି ତ ସେ ଏଥିପାଇଁ ଆପଣ କାଲି ଟିକେ ଦେଖି ଦେଖି ଯାଉଥିବେ। ବୁଝିପାରିଲେ?
ଆଜ୍ଞା ଆ ଆଜ୍ଞା ଆମର କେଉଁ ସବୁ ଜିନ୍ଷ ହ ମୋର ଏଇ ସବୁ ଏଇ ବିପଦରେ ମୁଁ ଜୋରେଇ ର ର କହିପାରିବି।
ଆଜ୍ଞା, ଆଜ୍ଞା ଆପଣ କାଲି ସକାଳେ ଉଠନ୍ତୁ। ଉଠି ସାରିଲେ। ଉଠି ସାରିକି ଆଉ ସିଧା ମୋବାଇଲ ଘାଣ୍ଟିବେ ନାହିଁ। ଉଠି ସାରିଲେ ଉଠି ସାରି ଆପ୍ ଆପଣ ଯ ଉଠିକି ଆଗ ଅ ସେଇ ଖଟ ଉପରେ ଖଟ ରେ ଶୁଅନ୍ତୁ କି ତଳେ ଶୁଅନ୍ତୁ ଯୋଉଠି ଆପଣ ଆପଣଙ୍କ ଏ ଆପଣ ଶୁଅନ୍ତୁ। କିନ୍ତୁ ଉଠି ସାରିକି ଆପଣ ଯୋଉ କରାଗରେ ବସତ ଲକ୍ଷ୍ମୀ ଆପଣ ଜାଣିଥିବେ। ଆମ ଧର୍ମର ସେଇଟା ହଉଛି ପ୍ରଥମେ ସକାଳୁ ଉଠୁ ଉଠୁ ସେଇଟା କରିବା ପାଇଁ ତ ସେଇ ସେଇଟା ଆଜ୍ଞା, ଆଜ୍ଞ।
ଆମର ଅଶାଳରେ ବି ଏଇଗୁଡା ଆମକୁ ଶି ଶିଖା ହେଇଥିଲା ଆମକୁ।
ଆଜ୍ଞା - ଆଜ୍ଞା - ଆଜ୍ଞା - ଆଜ୍ଞା। ସେଇ ତ ଉଠୁ ଉଠୁ ଆପଣ ପ୍ରଥମେ କରାଗରେ ବସତେ ଲକ୍ଷ୍ମୀ କରିବେ। ତାପରେ ଭୂମିକୁ ମୁଣ୍ଡିଆ ମାରିବେ କେମିତି ମୁଣ୍ଡିଆ ମାରିବେ ଡାହାଣ ହାତରେ ମୁଣ୍ଡିଆ ମାରିବେ। ବାଁ ହାତରେ ମୁଣ୍ଡିଆ ମାରିବେନି ତାପରେ ଆପଣଙ୍କ ଘର ବ ଗୁରୁଜନ ଯେମିତି କି ଆପ ଆପଣଙ୍କର ବାପା ମା ଭାଇ ବଡ ଭାଇ ତ ଆପଣ ସମସ୍ତଙ୍କର ପାଦ ଧୁଳି ଗ୍ରହଣ କରିବେ। ପାଦ ଧୁଳି ଆପଣଙ୍କ ମୁଣ୍ଡରେ ମାରି ମୁଣ୍ଡରେ ମାରିବେ। ତ ତାପରେ କିଛି ସମୟ ପରେ ଯେତେବେଳେ ସମସ୍ତେ ଉଠିଯିବେ ସମସ୍ତଙ୍କର ପାଦ ଧୋଇ ତାଙ୍କ ପାଦ ଧୁଆ ଜଳକୁ ଆପଣ ଗ୍ରହଣ କରିବେ। ତାପରେ ଆପଣ ସ୍ନାନ କରିବାକୁ ଯିବେ।
ଓ ସମସ୍ତଙ୍କ ପାଦକୁ ଅ ଗରମ ପାଳ ହବ ନା ଥଣ୍ଡା ଆମର ଥଣ୍ଡା ପାଣି ରେ
ଆଜ୍ଞା, ଆଜ୍ଞା ଆପଣଙ୍କ ଠାରୁ ମୁଁ ଏଇ ପ୍ରଶ୍ନ ଟା ଆଶା କରୁଥିଲି ଆପଣ ଯାହଉ ପଚାରିଦେଲେ। ତ ମୁଁ କହୁଥିଲି କି ଆପଣ ଯଦି ଗରମ ପାଣି କରିବେ ତା ଆପଣଙ୍କ ପରିବାରରେ ଯେଉଁ ସଦସ୍ୟ ରହିଲେ ତା ଗୋଡରେ ଯେ ସବୁ ଅଳିଆ ଥିବ ସେଇ ସବୁ ପଳେଇ ଆସିବ ତ ଆପଣ ଯଦି ସେ ସେ ସବୁ ପିଇବା ପାଇଁ ଇଚ୍ଛୁକ ତାହେଲେ ଆପଣେ ପିଇ ପାରିବେ କିଛି ନାହିଁ। ଆଉ ଯଦି ଆପଣ ଥଣ୍ଡା ପାଣି ବ୍ୟବହାର କରୁଛନ୍ତି। ତାହେଲେ ସେଇ ଜୀବାଣୁ ଗୁଡାକ ତାଙ୍କ ଗୋଡରେ ସେଟ ହେଇଯିବ ତ ଆପଣଙ୍କୁ ଅ ସେଇ ସବୁ ପାଣି ପିଇବାକୁ ମାନେ ସେଇ ସବୁ ଅସନା ପାଣି ପିଇବାକୁ ପଡିବନି ତ ଆପଣଙ୍କ ଇଚ୍ଛା ହେବେ ଆପଣ ଥଣ୍ଡା ପିଅନ୍ତୁ ଥଣ୍ଡା ପାଣି ଅ କରିକି ପିଅନ୍ତୁ। କି ଗରମ ପାଣିରେ କରିକି।
ଆଜ୍ଞା ଅପରିଷ୍କାର ମୋ ପାଇଁ ବହୁତ
ଆଜ୍ଞା, ଆଜ୍ଞା ସେଇ କଥା ତ କହୁଛି ଆପଣ, ଆଜ୍ଞା, ଆଜ୍ଞା ମୁଁ ବୁଝିପାରିଲି।
ଆଜ୍ଞା, ଆଜ୍ଞା ଆପଣ ତ ସବୁ କିିଛି ଜାଣିଛନ୍ତି ତ ଆପଣ ଗରମ ପାଣି କରିକି ଗୋଡ ଧୋଇକି ପିଇଦେବେ। ହେଲା ବୁଝିପାରିଲେ।
ଟିକେ ନବ ନା ଅଧିକା ଗରମ ପାଣି ପିଇଲେ ଭଲ ହେବ।
ନାଇ ନାଇଁ ପୁ ହେ ପାଗଳ ନା କଣ ଆପଣ ହେଇଛନ୍ତି? କି ଅଧିକା ଗରମ କରିଦେବେ ଅଧିକା ଗରମ କଲେ ଆପଣଙ୍କର ଅ ପି ପିତାଶ୍ରୀ ଆଉ ମାତାଶ୍ରୀ ଆଉ ଭା ଭ୍ରାତାଶ୍ରୀଙ୍କୁ କଷ୍ଟ ହେବ ନାହିଁ। ତ ଆପଣ ଟିକେ ନଖ ଉଷୁମ ଗରମ କରିବେ ନା ଆଉ। ବୁଝି ପାରିଲେ।
ଆମେ ଆଜ୍ଞା ଆପଣଙ୍କ କଥାକୁ ବହୁତ
ହ୍ୟାଲୋ।
ଆପଣ ଏତିକି ପରାମର୍ଶ ଦେଇଥିବାରୁ ଆମେ ଆପଣଙ୍କ ଉପରେ ଚିରୁ ଧନ୍ୟବାଦ ଆପଣଙ୍କୁ ଆଉ ଆପଣଙ୍କୁ କଣ ସବୁ ବ୍ୟଞ୍ଜନ ଆପଣ ବ୍ୟଞ୍ଜନ ରୋଷେଇ କରି ଆସେ ଆପଣଙ୍କୁ।
ମତେ ଆଜ୍ଞା କିଛି ଆସେ ନାହିଁ ବହୁତ କମ ଜିନିଷ ଆସେ ଆପଣଙ୍କୁ କୁଆଡେ ବହୁତ ଭଲ ଜିନିଷ ଆସେ ଆପଣ ଟିକେ ଟିକେ ମୋତେ ଯଦି ସେ ସବୁ ରେସିପି ଟିକେ କୁହନ୍ତେ ତାହେଲେ ମୁଁ ଆପଣଙ୍କ ପ୍ରତି ଚୀର ଉପକୃତ ହୁଅନ୍ତି। ଆଉ ଯଦି ମତେ ଗୋଟଏ ଜିନିଷ ଆସେ ସେଇଟା ହଉଛି ଚଉମିନ ଆପଣ ବି ସେଇଟା ବୋଧେ ଖାଇଥିଲେ।
ଚଉମିିନଟା ଚଉମିନଟା ଏମତି ଆପଣଙ୍କୁ ଆଜ୍ଞା ଆପଣ ଶୁଣନ୍ତୁ? ସେକେଣ୍ଡ ଭଲ ଟୋକା
ଆଜ୍ଞା ଆଜ୍ଞା କୁହନ୍ତୁ? ନାଇଁ ମୁଁ ଆଗ ଦୋକାନକୁ କାହିଁକି ଯିବି ମୁଁ ଘରେ ଆମର ଦୋକାନ ଦୋକାନ ଯାଏନା ତ ମୁଁ ଆପଣ ଆଜ୍ଞା
ହଁ। ଅରୁଆ ଅରୁଆ ଭାତ କଣ ଭଲ ନା।
ମତେ ଦିଟା ଯାକ ଭାତ ପସନ୍ଦ ଆଉ ଗୋଟେ ମତେ ବାସୁମତୀ ରାଇସ ବି ପସନ୍ଦ।
ତ ଆପଣ ତ ଆପଣ ଆଗ ଗୋଟେ ହାଣ୍ଡି ସେଇ ହାଣ୍ଡିକୁ ଆପଣ ଗ୍ୟାସ୍ ଉପରେ ଭଲସେ ପରଇ ହାଣ୍ଡି।
କଣ କରିବି।
ଆଣିବେ ପରୋଷୀ ଦେବେ ପରୋଷୀ
ଗ୍ୟାସ ଉପରେ ପରସାନ୍ତି କେମିତି ଗ୍ୟାସ ଉପରେ ଥୁଅନ୍ତି ନା?
ମାନେ ରଖିଦେବେ ଆପଣ?
ଆଜ୍ଞା ଆଜ୍ଞା ଆପଣ ପରୋଷୀଦେବେ ଏଇଟା ଆପଣ କଣ କହିଲେ ମୁଁ ମତେ ଟିକେ ବୁଝା ପଡିଲାନି।
ଆଜ୍ଞା ହଁ ସେଇ ଗରମ ପାଣି ତ ଆପଣ ଆପଣ ସେଥିରେ ସେଇ ଅରୁଆ କି ଉସନା ଆପଣଙ୍କୁ ଯୋଉ ଭାତ ପସନ୍ଦ ସେଠି ଢାଳି ଦେବେ।
ଆଜ୍ଞା ଆଜ୍ଞା ତା ଦେହରେ ଟିକେ ଲୁଣବି ପକେଇଦେବି।
ଆଜ୍ଞା ଆପଣ ଆପଣ ତ ବହୁତ ଭ ସେ ମୋଠୁ ଅଧିକା ଆପଣ ତ ମୋଠୁ ବହୁତ ଭଲସେ ଜାଣି
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ମୁଁ ଟିକେ ସେମିତି କୁହେ ମାନେ ମତେ କିଛି ଆସେନି ବୋଲି କିନ୍ତୁ ମତେ ଆକଚୁଆଲି ସବୁ କିଛି ଆସେ।
ଆଜ୍ଞା ତ ଆପଣ ଟିକେ ସବୁ ହି ସେଇକି ରଖିବାକୁ ଭଲ ପାଆନ୍ତି ଆପଣ।
ଆଜ୍ଞା ଆଜ୍ଞା ସେଇଟା ହଉଛି ମୁଁ ଟିକେ ଲୁ ଅ ଲୁପ୍ତ ଭାବରେ ରଖିଲେ ଗୁପ୍ତ ଭାବରେ ସେଇ ସେ ସବୁ କଥା ଗୁଡାକ ରଖି
ଆଜ୍ଞା ଆଜ୍ଞା ତ ଆ
ପରେ ଭବିଷ୍ୟତରେ ପରେ ଭବିଷ୍ୟତରେ।
କଣ ଏମତି ଚାେଁ ଆପଣ ଆଙ୍କୁ ବସେଇ ଦେବେ ପୁର ଭାତ ବସେଇ ସାରିଲା ପରେ ତାକୁ ଦିସେକେଣ୍ଡ ଯାଏ ସେମ୍
ଆଜ୍ଞା।।
ଆସିଲେ ବସି
ଆଜ୍ଞା ଆଜ୍ଞା।
ତିରିଶ ମିନିଟ୍ ପରେ ଦେଖିବେ ଆପଣଙ୍କର ସେ ଭାତ ବୋହୁତ ସୁନ୍ଦର ଆଉ ବୋହୁତ ଆଜ୍ଞା।
ଆଜ୍ଞା ଆପଣଙ୍କୁ ବୋଧେ ବହୁତ ଭଲ ଭାତ ବନେଇ ଆସେ?
ଆପଣଙ୍କୁ ଭୋଜନ ଆଜ୍ଞା ଆପଣଙ୍କୁ ଭୋଜନ କରିବା କଣ ଭଲ ଲାଗେ ଆପଣଙ୍କୁ?
ମତେ ଭୋଜନ କରିବାରେ ଭଲ ଲାଗେ ଛତୁ ପନିର ଟିକେ ଟିକେ ଆଗରୁ ବହୁତ ତ ଭଲ ଲାଗୁଥିଲା। କିନ୍ତୁ ଏବେ କଣ ପାଇଁ କେଜାଣି ମୋର ପସନ୍ଦ ବଦଳି ଯାଇଛି। ତ ମତେ ଯାହା ଭଲ ଲାଗୁଥିଲା ତାହା ଭଲ ଲାଗୁନାହିଁ।
ଆପଣଙ୍କ ବହୁତ
ପ୍ରୋଟିନ୍ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ମୁଁ ଜାଣିପାରୁଛି କିନ୍ତୁ ମୁଁ କହିଲି ନା ଆପଣଙ୍କୁ କି ମତେ ଯାହା ଆଗରୁ ଭଲ ଲାଗୁଥିଲା ଏବେ ତାହା ଭଲ ଲାଗୁନାହିଁ। ଯାହା ଭଲ ଲାଗୁନଥିଲା ତାହା ଏବେ ବହୁତ ଭଲ ଆସୁଛି ଭଲ ଲାଗୁଛି।
ମୁଁ ଏବେ ଯୋଉଟା ଭଲ
ମତେ ଆଗରୁ ଛତୁ ଭଲ ଲାଗୁନଥିଲା। କିନ୍ତୁ ଏବେ ତାହା ମୋର ଅତି ପ୍ରିୟର ବ୍ୟଞ୍ଜନ ହେଇସାରିଛି ଆଜ୍ଞା। ମତେ ଆଗରୁ ମଟନ୍ ଚିକେନ ଭଲ ଲାଗୁନଥିଲା। ଏବେ କିନ୍ତୁ ମଟନ ଚିକେନ ମୋର ବୋହୁତ ମତେ ବୋହୁତ ପସନ୍ଦ ହେ ଲାଗୁଛି ମାନେ ଏତେ ବି ପସନ୍ଦ ନୁହଁ ମାନେ ମୁଁ ତାର ଟିକେ ଝୋଳ ଆଉ ଆଳୁ ଟିକେ ଖାଇଦେଲେ ଖୁସି ହେଇଯାଉଛି।
କଣ କେବେ ମତେ ମଟନ୍ ଚିକେନ ଭୋଜନ ପ୍ରସ୍ତୁତ କରି କି ଡାକିଲେ ମୁଁ ଆପଣଙ୍କର
ଆଗ ଆଜ୍ଞା। ଆଜ୍ଞା ଆଜ୍ଞା କିନ୍ତୁ ମତେ ସିନା ଆସିଲେ ମୁଁ ଆପଣଙ୍କୁ କରିକି ଦିଅନ୍ତି। ମତେ ଆକଚୁଲି ଆଇଁଷ ଜିନିଷ କିଛି ଆସେ ନାହିଁ। ଏଇଟା ସତ କଥା ଏକଦମ ନିରାଟ ସତ୍ୟ।
ତ ଆପଣଙ୍କ ମାତାଶ୍ରୀ କି ମାତାଶ୍ରୀ କୁ ଆପଣ କୁହନ୍ତୁ। ଯେ ସେଇ ବନେଇ କରି
ଟିକେ ଆମ ଆମନ୍ତ୍ରଣ କଲେ ମୁଁ ଆପଣଙ୍କ ପାଖରେ ବୋହୁତ
ଆଜ୍ଞା। ଆଜ୍ଞା ଆଜ୍ଞା ଆପଣଙ୍କୁ ନିହାତି ମୁଁ ଚିକେନ କିମ୍ବା ମଟନ କରି ଖୁଆଇବାର ଅ ଆପଣଙ୍କର ଯୋଉ ରିକ୍ୱେଷ୍ଟଟା କଲେ ଆପଣ ସେଥିପାଇଁ ମୁଁ ଅ କିଛି କାମ ମୋ ଘର ଲୋକଙ୍କୁ କହିକି ସେ ତା ଉପରେ କିଛି କାର୍ଯ୍ୟ ଅନୁଷ୍ଠାନ କରି କରିବି।
ତ ଠିକ ଅଛି ଆଜ୍ଞା ତ ଆପଣ ଏବେ କହି ସେପାଇ ଘରକୁ ଆମନ୍ତ୍ରଣ କଲେ ଧନ୍ୟ ମନେ କରିବୁ। ଆପଣଙ୍କ ପାଇଁ ଆମେ ବୋହୁତ କିଛି ଉପହାର ମଧ୍ୟ ନେଇଥିବୁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆମେ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଅ ଡାକିବି ଆମ ଘରକୁ ଆପଣ ଆସିବେ ଆଉ ଖାଇକି ଯିବେ। ଆପଣ ତାପରେ ରିଭ୍ୟୁ ବି ଦେବେ କେମିତି ଲାଗିଲା। ଆଉ ଯଦି ଭଲ ନ ଲାଗ ଥିବ ତାହେଲେ ସେଥିପାଇଁ ତ ମୁଁ କିଛି କରିପାରିବିନି। ଆଉ ଭଲ ଲାଗିଥିଲେ ଆପଣ ଟିକେ ଲାଇକ୍ କରିବେ ସେୟାର କରିବେ କମେଣ୍ଟ କରିବେ ଆଉ। ଏତେ ଆ ମୋର ଟିକେ କାର୍ଯ୍ୟ ଆସି ଯାଇଥିବାରୁ ମୁଁ ଆପଣଙ୍କୁ ପରେ ଯୋଗାଯୋଗ କରୁଅଛି।
ଆଜ୍ଞା।
ଆଜ୍ଞା ଆଜ୍ଞା। ମୁଁ ଆପଣଙ୍କୁ ପରେ ଯୋଗାଯୋଗ କରୁଅଛି। ନମସ୍କାର।